ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଆମ ଆଡେ କିଛି ପଙ୍ଖା ଶବ୍ଦ କିଛି ହଉଛି କି? ହ୍ଯାଲୋ। ହ୍ୟାଲୋ। ହଁ ଏବେ ଶୁଭିଲା ମୁଁ ପଚାରୁଥିଲି କି ଆମ ଆଡେ କିଛି ପଙ୍ଖା ଶବ୍ଦ ହଉଛି କି?
ନା ତ।
ହଉ ଠିକ ଅଛି ଆପଣଙ୍କୁ ମୋ ଭଏୟସ ଆସୁଛି ତ?
ହଁ ହଁ ଶୁଭା ହଉଛି।
ଆଛା ହଉ ତା ହେଲେ ଆଉ କଣ କରୁଛନ୍ତି?
କଣ ଏଇ ରୋଷେଇ କରୁଛି ଭାତ ଗାଳିକି ଆସିଲି ଆଉ।
ଓହୋ ଆଜି ସକାଳୁ ଆପଣଙ୍କର ଆଉ କଣ ହେଇଛି ଖାଇବା ପାଇଁ?
ସକାଳୁ କଲରା ଭଜା ହେଇଥିଲା। ଆଉ ଘାଣ୍ଟ ତରକାରି ଥିଲା ଆମ୍ବ। ପୁଅ ଖାଇକି ପଳେଇଲା ଝିଅ ଖାଇକି ପଳେଇଲା। ବାପା ଗାଧୋଉଛନ୍ତି ଖାଇବେ ଆଉ। ସାନ ଝିଅ ଅଣ୍ଡା ପକେଇକି ପିଠା କରିଦେଇଚି ଆଉ।
ଆଚ୍ଛା ଆଚ୍ଛା ହଁ ମୁଁ ବି ଏବେ ଅଣ୍ଡା ପକେଇକି ପିଠା ଖାଉଛି। ମୋ ମାମା କଲେ ସିଏ ମାନେ ଚକୁଳି ପିଠାରେ ତା ଉପରେ ସେମିତି ଅଣ୍ଡା ଟାକୁ ପକେଇକି ତାକୁ ଏମିତି ମାନେ ଚକୁଳି ପି ଠାର ଆଣ ରେ ଅଣ୍ଡା ଟାକୁ ଏମିତି ଭାଙ୍ଗିକି ପକେଇଦେବେ। ତାପରେ ସେ ତରୁକୁ ନେଇକି ତାପରେ ପିଠା କରିଦେବେ।
ଠିକ ହଁ ହଁ ସେମିତି କରନ୍ତି, ପିଲାମାନେ ଖାଇଦିଅନ୍ତି ଭଲ ଖୁସି ର। ଆଉ ତ ଖାଲି ଚକୁଳି ପିଠା ସବୁଦିନ ଖାଇଖାଇ ବିରକ୍ତ ହୁଅନ୍ତି ଆଇଁଷ ଦିନେ ଅଣ୍ଡା ପକେଇକି କରଦେଲେ ଖାଇଦେଲେ।
ଓହୋ, ଆଉ ମୁଁ ପଚାର ଥିଲି କି ଆପଣ ଯୋଉ ବେଲ ପଣା ସଂକ୍ରାନ୍ତି ଆପଣଙ୍କ ଆଡେ ହୁଏ ନା?
ହୁଏ ପଣା ସଂକ୍ରାନ୍ତିର ବେଲ ପଣା।
ଶୁଣ ଶୁଣ ହାଲୋ ହାଲୋ।
ଆଣ୍ଟି ହଁ କଉନାହାନ୍ତି।
ଆପଣ ଟିକେ ଫୋନ୍ ଟାକୁ ପାଖରେ ରଖନ୍ତୁ ମୋତେ ଆପଣଙ୍କ ଭଏସ୍ ଜମାରୁ ବି ଆସୁନି।
ହଁ ପାଖରେ ରଖିଛି ପା।
ଆଚ୍ଛା ହଉ ହଁ ଏବେ ଆସୁଛି ଆପଣଙ୍କୁ ମୋ ଭଏସ୍।
ହଁ।
ଆଚ୍ଛା ହଉ ଠିକ ଅଛି। ମୁଁ ପଚାରଥିଲି କି ଆପଣଙ୍କ ମାନେ ବେଲପଣା ସଂକ୍ରାନ୍ତି କଣ ଚାରିପାଳି ହୁଏ? ତା ପରେ ବଡ ବେଲପଣା ଗୋଟେ ଦିନ ହୁଏ ନା କେମିତି କଣ ହୁଏ?
ନା ନା ବେଲ ପଣା ମ-ଅଁ, ବୈଶାଖ ମାସ ସଂକ୍ରାନ୍ତି ଦିନ ହୁଏ। ଆଉ ଏ ଯୋଉ ଚୈତ୍ର ମାସରେ ମଙ୍ଗଳା ଓଷା ହୁଏ ସେଠି ବେଲ ଦେଇଯାଆନ୍ତି। ପଣା କରନ୍ତି। ଚାରିପାଳି ମଙ୍ଗଳା ଓଷାରେ। ଆଉ ବୈଶାଖ ମାସ ସଂକ୍ରାନ୍ତିରେ ବେଲପଣା ହୁଏ। ଲୋକ ଦାନ ଦିଅନ୍ତି ଉଁ, ଛକ ଛକ ଜାଗାରେ ପଣା କରିକି। ଘରେ ପଣା କରିକି ପିଅନ୍ତି। ବୈଶାଖ ମାସ ସଂକ୍ରାନ୍ତିରେ କରନ୍ତି ବେଲପଣା। ସେଇଟା କହନ୍ତି ଉଁ, ବେଲ ପଣା କହନ୍ତି ବୈଶାଣ ମାସ ସଂକ୍ରାନ୍ତିରେ। ପଣା ସଂକ୍ରାନ୍ତି କହନ୍ତି।
ଓହୋ, ହଁ ଆମର ଏଇଠି ବି ହୁଏ ସେମିତି ପଣା ସଂକ୍ରାନ୍ତି। ମାନେ ବେଲ ଗଛକୁ ଏମିତି ପୂଜା କରିକି ତାଙ୍କର ବହି ଏମିତି ପୋଢନ୍ତି ତା ଆଗରେ ଏମିତି କଣ ଗୋଟେ ଏମିତି କୁଣ୍ଡ ଟାଇପ୍ ର ଛୋଟ ଟେ ଏମ ତି ହେଇଥାଏ ତା ଭିତରେ ହଳଦୀ ପାଣି ଚାଉଳ ଏମିତି ପକାନ୍ତି। ତାପରେ ସେ ବେଲ ଗଛରେ ବି ସେ ସାଲୁଗନା ଚୁଡି ଏମିତି ବାନ୍ଧକି। ତାପରେ ସମସ୍ତେ ଲୋ କ ତାଙ୍କର ଭୋଗ ରାଗ ନେଇକି ଆସିଥାନ୍ତି ତାକୁ ହିଁ ମିଶିକି ବେଲପଣା ହୁଏ ଆଉ।
ହୁଁ, ସେଇଟା ମଙ୍ଗଳା ଉ
ସି। ମୋତେ ଆପଣଙ୍କ ଭଏସ୍ ଟା ଆସୁନି।
ଏତେ ପାଖର ଦଉଚି ଶୁବୁନି?
ଏବେ ଆସିଲା ଯାଇଁକି। ହଁ ଏବେ ଆସିଲା।
ହଁ। ଆଉ କଣ ଖାଇଛନ୍ତି?
ମୁଁ ତ ଏଇ ପିଠା ସେଇ ଅଣ୍ଡା ପକେଇକି କରିକି ଖାଉଥିଲି। ଆଉ ତାପରେ ତ ଆଉ କିଛି ଏବେ ଖାଇନି। ଉଠିକି ସେକ ପିଇଲି। ଆଉ ତାପରେ ଆମ ଘର ପାଖରେ ଗୋଟେ ଖୁସି ସିଏ ଯାଇକି ମତେ ଗୋଟେ ଗୋଟେ ଦେଲା। କଣ? ୟୁନିବିକ ର ତାକୁ ହିଁ ଖାଇଛି। ତାପରେ ତ ଏବେ ଉଠିକି ଗଧେଇକି ଆସିଲି ଆଉ। ଯୋଉ ତ ଗରମ ହଉଚି।
ହଁ। ଗରମ ତ ଭରୁ ଭରୁ ରାତିରେ ନିଦ ହଉନି। ଭରୁ ଭରୁ ଶୋଇବାକୁ ନିଦ ହଉ ଯାଉଛି। ଉଠିବା ଡେରି ହଉଛି ସବୁ ପିଲାମାନାନଙ୍କର ଆଉ। ଆଉ ପିଲାଏ ଉଠିକି ଡେରି କରିକି ଉଠିଲେ ସବୁ କାମ ଡେରି ଆଉ କଣ କରିବି। ଆଉ ପିଲାମାନେ ଗରମରୁ ତ ଶୋଇ ପାରୁନାହାନ୍ତି। ଭରୁ ଭରୁ ଶୋଉଛନ୍ତି।
ହଁ। ସେଇ କଥା ପୁରା ରାତିରେ ଶୋଇଲା ବେଳକୁ ପୁରା ଲେଟ ହେଇଯାଉଛି ଏତେ ଗରମ ଯୋଗୁ ସବୁ ତାକୁ ଇଏ କରିକି। ଖାଇ ପିଇକି ଦେହ ତ ଚାଟୁଲି ଦଉଛି। ପଖାଳ ନ ଖାଇଲେ, ଆମର ତ ରାତି ବେଳେ ବି ପଖାଳ ହିଁ ହଉଛି।
କାଲି ମାନେ ରା, ସନ୍ଧ୍ୟା ବେଳେ ପୁଣି କେମିତି ବର୍ଷା ପାଗ କରିଥିଲା। ମାନେ ପବନ ତ ଏତେ ଦେଇନି ହେଲେ ଲାଇନ ବି ଅଧ ବେଳେ ପଳେଇଛି, ପୁଣି ପଳେଇ ଆସିଛି। ହେଲେ ଠିକ୍ ସାତଟା ଟା ବେଳକୁ ପୁରା ଭଲ ପବନ ଦଉଥିଲା। ଆଉ ଆମର ବାଲ ବାଲକୁନିରେବି ବସିଲେ ଏ ପବନ ଆସିନି। କାଲି କିନ୍ତୁ ଶୁଣୁଛି ଭଲେ ଭଲ ପବନ ଆସୁଥିଲା। ହେଲେ କେଜାଣି କୋଉଠୁ କୋଉ ଗୋଟେ ଦୁର୍ଗନ୍ଧ ଟେ ବି ଆସୁଥିଲା ସେଇପଟୁ। ହ୍ୟାଲୋ। ହ୍ୟାଲୋ, ହଁ ଏବେ ଶୁଭିଲା। ସେ ମଝିରେ ମଝିରେ କାହିଁକି ଶୁଭୁନି କେଜାଣି ନେଟୱାର୍କ ଇସୁ କି କଣ ମୁଁ ବି ବୁଝିପାରୁନି। କୋଉଥିପାଇଁ ଶୁଭୁନି? ଏମିତି ତ ବହୁତ ଥର ହେଲାଣି ନେଟୱାର୍କ ଇସୁରେ? ଆମର ତ ନେଟୱାର୍କ ଠିକ୍ ଠାକ୍ ଚାଲିଛି। ଶୁଭିବା କଥା ତ।
ଆଚ୍ଛା ଆମର ନୁହୁ। ଆମର ନେଟ୍ ପାଉନଥିବ? ଆମରପଡୁ। ହୁଁ ଆମ ଏପଠୁ ନେଟ, ପାଉନି ଚଡ଼ ଚଡ଼ ହଉଛି। ହଁ ଚଡ଼ ଚଡ଼ ହଉଛି ନେଟ ଆସୁନି। ଆଉ କଣ କରିବା? ହଁ।
ହଁ। ମୁଁ ସେଇ କଥା କହୁଥିଲ। ଆମର ତ କାଲି ସେମିତି ଏତେ ବର୍ଷା ହେଇନି, ଖାଲି ପବନ ଯାହା ଟିକେ। କି ଦେଇଛି ବିଜୁଳି ଘଡଘଡ଼ି ବି କିଛି ମାରିନି ଆମକୁ ଲାଗିଲା? ବର୍ଷା ହବ। ହେଲେ ଟୋଟାଲି ବି ବର୍ଷା ହେଲାନି। ଟିକେ ଜଷ୍ଟ ଝିପିଝିପି ଏବେ ମାନେ ନା ବରାବରରେ ହିଁ ବର୍ଷା ହେଇଛି। ତାପରେ ଆଉ ଟୋଟାଲି ବି ବର୍ଷା ହେଇନି। ଆପଣଙ୍କ ଆଡେ କାଲି ଉଠେଇଥିଲା ନା ବର୍ଷା?
ହଁ ଆମ ସେପଟେ ଉଠେଇଥିଲା। ବର୍ଷା ପ୍ରବଳ ବର୍ଷା ପବନ ଘଡଘଡି ବିଜୁ ଗୁଳି ମାରୁଛିି। ଆଉ ହଁ ବହୁତ ଜୋର ବର୍ଷା ହେଇଛି ଧୂଳି ଫୁଳି ଉଡିଛି ପବନ ଘଡଘଡି
ମାରିବାରୁ ବର୍ଷାର ଓଦା ହେଇଯାଇଛନ୍ତି ଲୋକ ଗାନେ ସବୁ ଦୋକାନ ପତ୍ର ବନ୍ଦ ହେଇଗଲା ଧୂଳି ଉଡିକି ସବୁ ଟ ପଶେଇଲା ଦୋକାନ ଡବା ଡବି ସବୁ ଓଡେଇ ନେଲା ଜୋର ବର୍ଷା ହେଇଛି ଆପଣଙ୍କ ଆଡୁ ପବନ ଟା ଯାଇଛିି ଥଣ୍ଡା ପବନ ଆମ ଏପଟେ ବର୍ଷା ହେଇଛି ଆଉ।
ହଁ ସେଇଆା ହିଁ ହେଇଥିବ କାରଣ ଆମ ଆଡେ ଟୋ ଟାଲି ତ ବର୍ଷା ମାନେ ଟୋଟାଲି ହେଇନି କହିଲେ ଚଳେ ସେପଟୁ ତାହେଲେ ହେଇଯାଇଛି ବର୍ଷେ ଏପଟୁ ଖାଲି ପବନ ଗୁଡା ବୋଧେ ଏମିତି ମାରିଛି ଆଉ ଆଉ ଆପଣଙ୍କର ଆଜି କଣ ଆଇଁଷ ହଉଛି?
ଆଇଁଷ ହବାର ଛି ଆସିନାହିଁ କିଛି କଣ ଦେଖାଯାଉ କଣ ହବାର ଅଛି ଆଉ ହବ ଆଉ ଆଇଁଷ ବାର ଦିନ ଟିକେ ଆଁ ହବ ଆଉ ଚିକେନ ହଉ ଅଣ୍ଡା ହଉ ମାଛ ହଉ ଯାହା ହେଲେ ହବ ଆଉ ଆସିନାହିଁ ଆଉ
ହଁ ସେଇ କଥା ଆମର ବି ଆଜି କଣ ହବ ମୁଁ ବି ଜାଣିନି ଦେଖାଯାଉ କଣ ହଉଛି
ହଁ ଆଉ ପଖାଳ ଖାଇବା ଆଉ
ହଁ ଶୁଭିଲା କେଜାଣେ କଣ ହଉଛି ମଝିରେ ଏମିତି ପାଞ୍ଚ ଛତୁର ଶୁଭୁନି କଥା ଗୁଡା। ଆପଣଙ୍କୁ ମୋ କଥା ଶୁଭୁଛି ନା ଆଉ କେତେବେଳେ ରହିଯାଉଛି? ମତେ କିନ୍ତୁ ଆପଣଙ୍କ ଏଇ କଥାଟା ବି ଶୁଭିଲାନି ମତେ ତ ଏବେ ବି ଶୁଭୁନାହିଁ ଆପଣଙ୍କୁ ଶୁଭୁଛି?
ମୁଁ ତ କିଛି କରୁନି
ହଁ ମତେ ଏବେ ପୁଣି ଶୁଭିଲା କେଜାଣି କାହିଁ କେମିତି ରହି ରହି ଯାଉଛି ହଉ ଛାଡନ୍ତୁ ହଁ ଆଉ ଆପଣଙ୍କର ମାନେ ଆଜି ପଖାଳ ନା ଗରମ? ହ୍ୟାଲୋ ମତେ ଆପଣଙ୍କ କଥା ଫିର୍ଭି ଶୁଭୁ ନାହିଁ।
ଶୁଭୁନି ଚଢ ଚଢ ହଉଛି ଶୁଭୁନି
ହୁଁ ଏବେ ପୁଣି ଶୁଭିଲା
ହଁ ହ୍ୟାଲୋ
ହଁ ଏବେ ଶୁଭୁଛି।
ହଁ କୁହନ୍ତୁ କଣ ହେଲା
ମୁଁ ସେଇ କଥା କହିଲି ବର୍ଷାରେ କିଛି ଠିକ ଠିକଣା ନାହିଁ କେତେବେଳେ କଣ ଏମିତି ପକେଇ ଦଉଛି ଇଏ କରୁଛି ସେ ସବୁ ତ ସେମତି ତାର ଚାଲିଛି ଟିକେ ହବ ଭଲସେ ବର୍ଷା ହଉ ପବନ ଦେଲେ ବି ବର୍ଷା ନହେଲେ ଟିକେ ଭଲ ଲାଗୁନି। ଆଉ ଅଳ୍ପ ବର୍ଷା ହେଲେ ସେ କିଛି ଫାଇଦା ନାହିଁ ତାର।
ଚୁଚି ଆଉ ଇଆଡକୁ ଜମା ପବନ ହଉନି ଆମ ପଟେ ଜୁର କାଚୁଛି। ବର୍ଷା ଘଡଘଡି ବିଜୁଳି ସବୁ ହଉଛି।
ହଉ ତାହେଲେ ଠିକ ଅଛି ମୁଁ ରଖୁଛି। ଆପଣଙ୍କ ସହିତ କେବେ ପରେ କ ଥାବି ଆଉ। ହଁ।
ହଁ।